ହାଲୋ।
ହଁ ବର୍ଷା ମାଡ଼ାମ୍ କୁହନ୍ତୁ।
ଶୁଭ ସନ୍ଧ୍ୟ ସାର୍।
ଶୁଭ ସନ୍ଧ୍ୟା।
ହୁଁ। କିଛି ନାହିଁ ଏମତି ବସଚି ଆଉ।
ଆଚ୍ଛା। ନାଁ ମାଡ଼ାମ ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି?
ଆମର ତ ଯୌଥ ପରିବାର।
ଯୌଥ ଯୌଥ ପରିବାର ମାନେ କହିଲେ କଣ ବୁଝ? ହଁ।
ଯୌଥ ପରିବାର ମାନେ ଯଉଠି ଦି ତିନିଟା ପରିବା ର ମାନେ ଏକ ରୁ ଅଧିକ ପରିବାର ଯୋଉଠି ମିଶିକି ଥାନ୍ତି ନର୍ମାଲି ପରିବାର ଏକକ ପରି ବାର କହିଲେ ବାପା ମା ସେମାନଙ୍କର ପିଲା।
ଆଚ୍ଛା।
କିନ୍ତୁ ଯୌଥ କଣ ନାଁ ଅ ଉଁ କଣ ଯୋଉଠି ଉଁ ମା ଦି ତିନିଟା ପରିବାର ମିଶିକି ରୁ ହୁଅନ୍ତି ଯେମ୍ ଏକ୍ ଇ ବଡ଼ ବାପା ବଡ଼ ନେ ମୋ ବାପା ମା ଉଡି ଜେମା ଜେଜେ ବାପା। ଏମତି ଥାଆନ୍ତି ମିଶିକି ଆଉ। ଆପଣଙ୍କର କଣ ମିଶିକି ଅଛନ୍ତି ନାଁ ଆପଣଙ୍କର ଏକକ ପରିବା ରା ଆପଣଙ୍କ ବାପା ମା ଆଉ ଆପଣ ଅଲଗା।
ହଁ ନାଇଁ ସେମତି କହିଲେ ତ ଗାଁରେ ଆମ ଗାଁରେ ଆମର ବି ସମସ୍ତେ ମିଶିକି ଅଛନ୍ତି। ସମେସ୍ତେ ମାନେ ବା ମୋ ବାପା ହାଇଆରା ହଉଚନ୍ତି ପାଞ୍ଚ ଭାଇ କିନ୍ତୁ ତିନି ଭାଇ ଭାଇ ଏଇ ଅ ଭାଇମାନେ ଅ ବାହାରେ ଅଛନ୍ତି। ଆଉ ଦି ଭାଇ ବାପା ହେ ବାପା ଆଉ ଦାଦା ସେମାନେ ଗାଁରେ ଅଛନ୍ତି। ଆମ ପରିବାର ଯଦି ଆମେ ତିନି ଭାଇ ବି ଇ ବାହାରେ ରହୁଚୁ ଓନ୍ଲି ବାପା ବୋଉ ଅଛନ୍ତି ଘରେ। ଆଉ ଦାଦା ଖୁଡ଼ୀ ଅଛନ୍ତି। ଆଉ ସେଠି ଦାଦାଙ୍କର ଦିଟା ଝିଅ ଗୋଟେ ପୁଅ ସେମାନେ ଅ ଅଛନ୍ତି ଘରେ ଆମେ ସବୁ ବାହାରେ ଆଉ। ଆପଣଙ୍କ ଭାଇ ଭୋଉଣୀ ମାନେ କଁ କରୁଚନ୍ତି?
ହଁ ମୋ ଭାଇ ଭୋଉଣୀ ମାନେ ପଢ଼ାପଢ଼ି କରୁଛନ୍ତି। ଆପଣଙ୍କୁ କଣ ଲାଗୁଚି ଯେ ମାନେ କୋଉ ପରିବାର ବେଶୀ ଭଲ କି ଯୌଥ ପରିବାରର ଯୌଥ ପରିବାର ଆଉ ଏକକ ପରିବାରରେ କଣ ସବୁ ସୁବିଧା ଅସୁବିଧା ଅଛି?
ଆ ଦେଖୁନ ମୁଁ ତ ବହିରେ ପଢ଼ିଥିଲି ଏକକ ପରିବାର ସୁଖୀ ପରିବାର।
ହୁଁ।
ହୁଁ ଯଦି ଗୋଟେ ପରିବାର ଅଛି ଫ୍ୟାମିଲି ସେଠି ସୁଖରେ ଅଛନ୍ତି କିନ୍ତୁ ଅ ଶୁଖରେ ତ ଅଛନ୍ତି କିନ୍ତୁ ଉଁ ମତେ ଲାଗେ ହେମାନେ ଏକୁ ବୋହୁତ ଏକି ଏକୁଟିଆ ଫିଲ୍ କରନ୍ତି ବୋଲି। ବୌଥ ପରିବାରରେ ମିଶିକି ରହିଲେ ଉଁ ଉଁ କଣ ଟିକେ ସମସ୍ତେ ସମସ୍ତଙ୍କ ପାଖରେ ଥାଆନ୍ତି କେହି ଟିକେ ଏକା ଫିଲ୍ କରନ୍ତିନି‌। ସି ନୁ ଖୁସି ମାନେ ଖୁସି ହଉ ଦୁଃଖ ହଉ ହେମାନେ ପରସ୍ପର ଭିତରେ ବାଣ୍ଟନ୍ତି। ତ ଏଇଟା ଗୋଟେ ଯୌଥ ପରିବାରର ଭଲ।
ହୁଁ ଯଉଥ ପରିବାରରେ ଅସୁ ଏଇଟା ଏଇଟାକି ଏକକ ପରିବାରରେ କଣ ନା ଯେହେତୁ ଲୋକ ସଂଖ୍ୟା କମ ଥାନ୍ତି ସେମାନଙ୍କର ଖର୍ଚ୍ଚ ବି କମ ଥାଏ। ଯୌଥ ପରିବାରରେ କଣ ହେଇଥାଏ ନା ଯଦି ସମସ୍ତେ ରୋଜଗାର କ୍ଷମ ସେଥିରୁ କଣ ଫିଫ୍ଟି ପରସେଣ୍ଟ ଲୋକ ରୋଜଗାରକ୍ଷମ ହେଇଥିବେ ତାହେଲେ ସେ ଯୌଥ ପରିବାରରେ ଚଳିବାଟା ସହଜ କିନ୍ତୁ ଯଦି ଜଣଙ୍କ ଉପରେ ପାଞ୍ଚ ଛଅ ଜଣ ନିର୍ଭର କରୁ ଥିବେ ଜଣଙ୍କର ରୋଜଗାର ଉପରେ ସେଠି ଟିକେ ଏ ଖର୍ଚ୍ଚ ଟାକୁ ମ୍ୟାନେଜ କରିବା ବହୁତ କଷ୍ଟ ହୁଏ। ମୁଁ ଯାହା ମତେ ଯାହା ଲାଗେ ଆଉ ଏକକ ପରିବାରରେ କଣ ନା ନିହାତି ଭାବରେ ବାପା ମା ପିଲା ଦି ଜଣ ଥିବେ ଉ ତିନି ଜଣ ଥିବେ ଏଇଭଳି
ହୁଁ ନାଇଁ ଯୋଉଟାରେ ଆକ୍ଚୁଆଲି ଯାହାଟା ବି ଯଉଟା ଆଗରୁ ମାନେ ଯୋଉଟା ଆକ୍ଚୁଆଲି କୁହାଯାଇ ଚି କି ବହିରେ ପଢ଼ା ବହିରେ ପଢା ହଉଛି ମୁଁ ତ ଶୁଣିଛି ଏଇଟା ଯୋଉଟା ଏ ଏକକ ପରିବାର ସୁଖୀ ପରିବାର ଆକ୍ଚୁଆଲି ସେଇଟା ସତ। ଏକକ ପରିବାରରେ ଉ କଣ ବାପା ପୁଅ ଥାଆନ୍ତି। ସେମାନଙ୍କ ଭିତରେ ଝଗଡା ଝାଟି ବେଶୀ ମାନେ କୁ ଅବସିଲ୍ ବାପ ପୁଅଙ୍କ ଭିତରେ ବେଶୀ ଝଗଡା ହବନି। କାରଣ ଏ ଏଥିରେ ବାପା ଯେପର୍ଯ୍ୟନ୍ତ ରୋ ନରୋଜଗାର କରୁଛି ସେପର୍ଯ୍ୟନ୍ତ ପୁଅକୁ ପୋଷିବ ପୁଅ ରୋଜଗାର କଲେ ବା ବାପାଙ୍କୁ ପୋଷିବ କି ପରିବାରକୁ ପୋଷିବ? ତ ସେମାନେ ଗୋଟେ ୱାନ୍ ଓୟେ ରେ ସେମାନେ ଚାଲନ୍ତି ତ ବେଶୀ ସେଠି କିଛି ପ୍ରୋବ୍ଲେମ ହୁଏନି ବଟ୍ ଯୌଥ ପରିବାର ରେ
କଣ ମାନେ ମଲଟିପୁଲ ଉ ଲୋକ ରୋଜଗାର କରି କରୁଛନ୍ତି କିଏ କମ କରୁଛି କିଏ ବେ ଶୀ କରିବ। ତ ଏଇ କମ ବେଶୀ ଭିତରେ କାହାର ପୁଅ ଝିଅ ଅଧିକା ଥିବେ କାହାର କମ ଥିବେ। ତ ଉ ସେ ତା ଉପରେ ଦାୟୀତ୍ୱ ହଁ। କି ମନମାଳିନ ରୁହେ କିଏ ମାନେ କଣ ଟିକେ କିଏ ନିଜ ପୁଅକୁ ଟିକେ ଅଧିକାରି ଖାଇବାକୁ ଦେଇ ଦେଲେ କି ନିଜ ପୁଅକୁ ଟିକେ ଗେହ୍ଲା କରିଦେଲେ ଅନ୍ୟ ଜଣ କହିବ ନାଇ ସେ ତା ପୁଅକୁ ଗେହ୍ଲା କରୁଛି ମତେ ଇଏ ବି ମୋ ପୁଅକୁ ପଚାରୁନି ଏମିତି ଇଏ ଭିତରେ ଛୋଟ ମୋଟ ଜିନିଷକୁ ନେଇ କଳି ଝଗଡ଼ା ହୁଏ ଇଏ ହୁଏ ସେଇ ସେଉ ପ୍ରୋବ୍ଲେମ୍ ଦେଖି ଦେଖିବାକୁ ମିଳେ ଯୌଥ ପରିବାରରେ। ତ ଯୌଥ ପରିବାରର ଅଲଟରନେଟିଭ ହଁ ଯୌ ଯୌଥ ପରିବାରର ଅଲଟରନେଟିଭ କଲେ କଣ ପରିବାର ମାନେ ପରିବାରକୁ ନ ଭାଙ୍ଗିକି ଯଦି ଲୋକମାନେ ଅଲଗା ଅଲଗା ଘରେ ରୁହନ୍ତି। ଏ ବାହାରେ କି ଗୋଟେ ଗୋଟେ ଜାଗାରେ ଉଠି ମାନେ ଅଲଗା ଜାଗାରେ ଘର କରିକି ରୁହନ୍ତେ ମାନେ ବଡ ହେଲା ପରେ ତ ସେମାନଙ୍କ ଭିତରେ ଟିକେ ଡିଷ୍ଟରବାନସ୍ କମିଯାଏ।
ହୁଁ। କିନ୍ତୁ କିନ୍ତୁ ପରିବାରରେ ଯଦି ସ ସଠିକ୍ ବୁଝାମଣା ରହିଲା ପରିବାର ଟା ଠିକ୍ ଚାଲେ। ଯୌଥ ପରିବାରରେ କଣ ଏକକ ପରିବାର ଆପଣ ଯେମିତି କହିଲେ ଏକୁଟିଆ ଲାଗେ ସମ ମ ଚୁ ଏକକ ପରିବାର ଲୋକମାନଙ୍କୁ ଯୌଥ ପରିବାରରେ କୌଣସି ପର୍ବ ପର୍ବାଣୀ ହଉ ସୁବିଧା ଅସୁବିଧା ହଉ ସେଇଠି ଲୋକମାନେ ମିଶି ମିଳିମିଶିକି ଥାଆନ୍ତି। ତ ସେମାନେ ପର୍ବପର୍ବାଣୀ ଟାକୁ ବହୁତ ଭଲ ସେ ଧୁମଧାମ ରେ ପାଳନ କରନ୍ତି ଆଉ ସୁବି ସୁବିଧା ଅସୁବିଧାରେ ବି ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବାକୁ ଥାଆନ୍ତି ମନେକରେ ଏକକ ପରିବାରରେ ଏ ଯିଏ ପୁରୁଷ ଲୋକ ଜଣେ ସିଏ କାମ କରୁଛନ୍ତି ବାହାରେ ରହିଛନ୍ତି ହ ହଠାତ୍ କାହା ଘର ଭିତରେ କାହାର ଗୋଟେ ଦେହ ଖରାପ ହେଲା ସେଇ ଜାଗାରେ ହୁଏତ ତାଙ୍କୁ ଘରେ ରହୁଥିବା ସ୍ତ୍ରୀ ଲୋକ ହୁଅନ୍ତୁ କି ପିଲା ଛୁଆ ମାନଙ୍କୁ ଏମାନଙ୍କୁ ଟିକେ ସେଇ ସିଚୁଏସନ ଟା ହ୍ୟାଣ୍ଡେଲ କରିବା ବହୁତ କଷ୍ଟ। ହାଲୋ।
ଉ ହୁଁ।
କିଏ କଣ ହୁଏ ନା ସେ ଅସୁବିଧା ନଥାଏ।
ହଁ ସବୁ ଜିନିଷର ମାନେ କହିବାକୁ ଗଲେ ସବୁ ଜିନିଷର ଗୋଟେ ଦିଟା ପାଖ ଥାଏ ଗୋଟେ କଏନର ଯେମିତି ହେଇଟା ଟେଲ ଅଛି ହେମିତି ସବୁଥର ହିଁ ଦିଟା ପାର୍ଶ୍ୱ ଥାଏ।
ଯେତେ ଯାହା ବିି ଦେଖନ୍ତୁ ସବୁ ବୁଝାମଣା ଉପରେ ନିର୍ଭର କରୁଛି। ଯଦି ମନମାଳିନ ନ ରହେ ରହିଲା ତାହେଲେ କରିବ ଠିକସ୍ ଚାଲି ଚାଲିଛି ଯଦି ମୁଖ୍ୟ
ହ
ସମ୍ ସେ ସମ୍ ମ
ହୁଁ ଠିକ କହୁଛନ୍ତି ଯେମିତି ମାନେ ଘରର ମୁଖ୍ୟ ଯଦି ଠିକ ଥିବେ ମୁଖ୍ୟ ସମସ୍ତେ ମାନୁଥିବେ ତ ପରିବାର ତ ଭଲ ଚାଲିବ।
ଅ ଭଏସ ବହୁତ ମାନେ କଟ ହଉଛି ଭଏସ ମତେ କ୍ଲିୟର ହ୍ୟାଲୋ।
ହଁ ହ୍ୟାଲୋ ହଁ ମତେ ତ ଆପଣଙ୍କ ହଁ ମତେ ତ ଆପ ଆପଣଙ୍କ ଭଏସ୍ ଠିକ୍ ସେ ଶୁଭିଲାନି ବଟ୍ ମୁଁ ଆପଣଙ୍କ କଥା ବୁଝିପାରିଲି ଯେମିତିକି କିପଣ କହିବାକୁ ଚାହୁଁଥିଲେ ଏଇଟା କି ଯଦି ଯୌଥ ପରିବାରରେ ଯଦି ଯୋଉ ଯିଏ ବି ମୁରବି ରହୁଛନ୍ତି ଜଣେ ମୁରବି ରହିଲେ ଆଉ ଯଦି ସମସ୍ତେ ତାଙ୍କ କ କଥା ମାନିଲେ ତାଙ୍କୁ ସମ୍ମାନ ଦେଇକି ସବୁ କଥା ସେ ଯଦି ଠିକ୍ ସେ ମ୍ୟାନେଜ କରେଇ ପାରିଲେ ତ ପରିବାର ଟା ଭଲ ଚାଲିବ ଏଇଟା ତ ଆପଣଙ୍କ ରଖଥିଲା ତ।
ହୁଁ ହୁଁ ହୁଁ।
ହଁ। ହୁଁ ତା ମାନେ ମୁରବି ଜଣେ ରହିବା ତ ଓବିଅସିଲି ମାନେ ସବୁ ଜିନିଷରେ ତ ଜଣେ ମୁରବି ରହିବାର ରହିବାଟା ହିଁ ହଁ ରହିବେ। ହୁଁ ନ ରହିଲେ ତ ମୁରବି ଯୋଉଠି ମୁରବି ନଥିବେ ସେଠି ତ ସବୁ ଜିନିଷ ଠିକ୍ ସେ ଚାଲିବନି। ଯେମିତି ଆମ ଦେଶର ମୁରବି ଅଛନ୍ତି ପ୍ରଧାନମନ୍ତ୍ରୀ। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଁ ର ସରପଞ୍ଚ ଗାଁରେ ନାହିଁ ସରି ପଞ୍ଚାୟତ ର ସରପଞ୍ଚ। ହୁଁ ଏ ସ୍କୁଲ୍ ରେ ହେଡ ମାଷ୍ଟର ହଁ। ମୋର ବି ଥିଲା ଏଇ ମ୍ୟାନେଜ୍। ମୁକ୍ତ କରିବି ସବୁ ଜିନିଷକୁ। ଆଉ ଆପଣଙ୍କ ପରିବାରରେ କଣ ଭଲ ଲାଗେ ଆପଣଙ୍କୁ? ମାନେ ଆପଣଙ୍କର ଯୋଉ ଯୌଥ ପରିବାର ଆପଣଙ୍କୁ ସେଇ ଯୌଥ ପରିବାରରେ ଆପଣଙ୍କୁ କଣ ଭଲ ଲାଗେ?
ମତେ ସବୁ କିଛି ଭଲ ଲାଗେ। ଆମ ପରିବାରରେ ଏମିତି କିଛି ନାହିଁ କି ଯୋଉଟା ଭଲ ଲାଗେନି। ଦେ ମୁଁ କହିଲି ମତେ ଆମ ପରିବାରରେ ସବୁ କିଛି ଭଲ ଲାଗେ।
ହଁ।
ଦେଖନ୍ତୁ ମନମାଳିନ୍ୟ ରହିବ ପରିବାର ଭିତରେ ମନମାଳିନ୍ ରହିବ ତଥାପି ବି ସେଇ କଣ ମନମାଳିନ୍ୟକୁ ଦୂର କରିକି ପୁଣି ଯଦି ଆଗ ଗ ଭଳି ଏକାଠି ରହିପାରିଲେ ତାହେଲେ ସେଇଟା କଣ ବହୁତ ଭଲ ଜିନିଷ ଗୋଟେ।
ନାଇଁ ଆପଣ ମୁଁ ମୋ ପ୍ରଶ୍ନରେ ମୁ ମୋ କଥା ବୁଝିପାଇଲେନି ମୁଁ ପଚାରିଲି କି ଆପଣଙ୍କୁ କଣ ଭଲ ଲାଗେ? ଆପଣଙ୍କ ପରିବାରରେ ସେଇଟା କୁହନ୍ତୁ।
ମୋ ପରିବାରରେ କଣ ଭଲ ଲାଗେ ମାନେ ମୋ ପରିବାରରେ ଏକାଠି ରହିବା ଏକାଠି ଖାଇବା ଏକାଠି ତାସ୍ ଖେଳିବା
ହଁ ସେଇ ପଏଣ୍ଟ୍ ଗୁଡାକ କହୁଥିଲି ଯେଉଟାକି ଆପଣଙ୍କୁ ତାସ୍ ଖେଳିବାକୁ ଲୋକଙ୍କ ସହିତ ଭଲ ଲାଗେ।
ହୁଁ କିଛି ଗୋଟେ ପର୍ବପର୍ବାଣୀ ହେଲେ ମିଳେ। ମିଶିକି ପିଠା ପଣା କରିବା, ରୋଷେଇ କରିବା।
ଆଚ୍ଛା। ହୁଁ ନିହାତି ଏ ସବୁ ଜିନିଷ ତ ସମସ୍ତଙ୍କୁ ଭଲ ଲାଗିବ ହଁ ମତେ ତ ଆମ ପରିବାରରେ ଭଲ ଲାଗେ ଆମର ଯୌଥ ପରିବାର ନୁହଁ ମାନେ ଯୌଥ ପରିବାର ହଁ ଯୌଥ ପରିବାର ଆମର ଯୋଉମାନେ ବାହାରେ ସମସ୍ତେ ଅଛନ୍ତି ଆମର ଗୋଟେ କିଛି ଗୋଟେ ଫଙ୍କ୍ସନ୍ ହେଲେ ସମସ୍ତେ ଯୋଉ ଘରକୁ ଆସନ୍ତି, ଗୋଟେ ପରିବାରରେ ଯୋଉ ସମସ୍ତେ ରୁହନ୍ତି। ଦୁଇ ଚାରି ଦିନ ରୁହନ୍ତି ସେ ମୋମେଣ୍ଟ୍ ଟା ତ ବହୁତ ବଢିଆ ଲାଗେ। ସବୁ ଭାଇ ମାନେ ମିଶିକି ଖାଉଥିବୁ। ସମସ୍ତେ ମିଶିକି ଗୋଟେ କିଏ ରୋଷେଇ ହବ କିଛି ଗୋଟେ ନାଚ ଗୀତ ହବ।
ଶୁଣିଛୁ ବହୁତ ଭଲ ଲାଗେ ଆଉ
ଆଛା।
ହଉ ଠିକ୍ ଅଛି ମ୍ୟାଡାାମ ମୁଁ ଏବେ ରଖୁଚି। ଆପଣ ସହିତ ମୁଁ ପରେ କଥା ହଉଛି।